ହ୍ୟାଲୋ।
ହଁ କୁହ କଣ କରୁଚ?
ମୁଁ ଏଇଠି ବାହାରେ ବୁଲୁଚି ଖାଇକି ତମେ?
ହଁ ମୁଁ ପି ଏଠି ଖାଇକି ଘରେ ବସିଛି ବ।
ହୁଁ ହୁଁ ଆଚ୍ଛା ଶୁଣୁନ।
ଉଁ
ମୋର ଯେତେବେଳେ ଦଶମ ହେଇନଥିଲା ସେତେବେଳେ କ ନା ଭାଇରସ ନାମକ ଗୋଟେ ସାଂଘାତିକ ରୋଗ ବ୍ୟାପିଥିଲା ତମେ ବି ଜାଣିଥିବ। ତ ସେଇ ସେଇ ସମୟରେ ହଁ ତ ସେଇ ସମୟରେ କଣ ହେଇଥିଲା କହିଲୁ ସବୁ ଗାଁ ମାନେ ବସ ହେଇଗଲା ଅ ମାନେ ଯାହାବି ଯୋଗାଯୋଗରେ ଯେତିକି ସବୁ ମାଧ୍ୟମ ହଉଛି ସବୁ ବନ୍ଦ ହେଇଥିଲା ନା ମହାବି ଦ୍ୟାଳୟ ବିଦ୍ୟାଳୟ ସବୁ ବନ୍ଦ ଥିଲା, ଲୋକମାନଙ୍କର କଣ ଘରେ ବସିଥିଲେ। ତ ଚାଲେ ସେଇ ବିଷୟରେ ଟିକେ କଥା ହବା।
ହଁ କ
ଆମର ଅ ଖୁସି ଯୁ ଥିଲା କି କୋଭି ମାନେ କୋରୋନା ଭାଇରସ ଯୁଗରୁ ଆମ ଏକ୍ଜା ମାନେ ପରୀକ୍ଷା ହେଇନଥିଲା। ତା ବି ଜାଣିଛ ସବୁଠୁ ମାନେ ମୁଖ୍ୟ ପରୀକ୍ଷା ଥିଲା।
ହଁ ଦଶମ ପରୀକ୍ଷା ଟା ନା ଯାହାହେଲେ ବି ଟିକେ ଅଧିକ ସେତେବେଳେ ଦଶମ ପରୀକ୍ଷାକୁ ଅଧିକ ମାନ୍ୟ ଦିଆ ହଉଥିଲା।
ହୁଁ ତାପରେ ବି ଯୋଉ କୋରୋନା ଭାଇରସ ଟା କଁ କହିଲ। କୋନା ଭାଇରସ ଟା କଣ କଲୁ ଗୋଟେ ସଂକ୍ରାମକ ରୋଗ। ମୁଁ କହିଲି କୋରୋନା ଭାଇରସ ଟା କଣ କହିଲୁ ସ ମାନେ ଜଣଙ୍କ ଠୁ ଅନ୍ୟ ଜଣଙ୍କଠୁ ବ୍ୟାପିବ ବା ତାପରେ ବି ମାନେ ତା ମାନେ ଇଂରାଜୀ ଭାଷାରେ କୋଭିଡ ନାଇଣ୍ଟିନ କୁହାଯାଏ।
ହୁଁ।
ଆଚ୍ଛା ଏଇ ଯୋଉ କୋଭିଡ ନାଇଣ୍ଟିନ ତାର ଅର୍ଥ ଟିକେ କଣ ଜାଣିଛ କି?
ହଁ କୋଭିଡ ନାଇଣ୍ଟିନ୍ କଣ ମାନେ ସେଟା ଗୋଟେ ଗୋଟେ ୱାର୍ଡ ରୁ ହଁ ଆସିଛି ମାନେ ଗୋଟେ ଗୋଟେ ଶବ୍ଦରୁ ହିଁ ଆସିଚି। ଯେମିତି କିି ଯୋଉ କୋ ଅଛି। ସେଇଟା ମାନେ କଣ ତାର ଗୋଟେ ଅର୍ଥ ରହିଛି କୋରୋନା କୋର ଅର୍ଥ ହଉଛି କୋରୋନା। ଆଉ ଭି ଆଇ ଭିଡ୍। ଭିଡ୍ ର ଅର୍ଥ ହଉଛି ଭାଇରସ ଡି ଲାଷ୍ଟ କୁ କୋଭିଡ ରହୁଛି ନା। କୋଭି ଡି ର ଅର୍ଥ ହଉଛି କଣ ଡିଯେସ୍।
ହ
ଆଉ ନାଇଟିନ୍ ତ ଛାଡ ସେଇଟା କଣ ଦୁଇ ହଜାର ଦ ଉଣେଇଶ ମସିହାରେ ହେଇଥିଲା ନା ହେଥିପାଇଁ ନାଇଟିନ୍ କୋଭିଡ ନାଇଟିନ୍ ତାର ଲାଷ୍ଟ।
ତ ସେ ହଁ। ସେଇ ଦୁଇ ହଜାର ଉଣେଇଶ ଟାଇମ୍ ରେ ସମୟରେ ଦେଖୁନ କେତେ ମାନେ। ଲୋକଙ୍କର ମୃତ୍ୟୁବରଣ କରିଥିଲେ
ହୁଁ ହଁ ଅଧିକାଂଶ ମାନେ। ଚାଇନାରେ ଏମିତି ଗୋଟେ କଣ କରିଦେଲା ଯେ ପୁରା ଚାରିଆଡେ ହିଁ ବ୍ୟାପିଲା ଚାରିଆଡେ କଣ ଆମ ଭାରତ। ତରେ ହିଁ ଅଧିକ ବ୍ୟାଟିଛି କହିଲା ପରି।
ହଁ ଚାଇନାର। ଚାଇନାର ଉହାନ ସହରରେ ସେଇଟା ବ୍ୟାପି ପ୍ରଥମେ ଦେଖା ଯାଇଥିଲା ନା।
ହଁ ହଁ ସେ କଁ କହିଲ ସେ। ଡେ ସେ ଖାଲି ଏମିତି ରଖିଥିଲା କିନ୍ତୁ କିଏ ଗୋଟେ ଯାଇକି ଏମିତି କଣ। ଉଁ ତାର ଯୋଉ ଗୋଟେ ମେସିନ୍ ଟା ରହିଛି ସେଇଟାକୁ ଏପଟ୍ ସେପଟ୍ କରି ଦେଇଥିଲା ଯେ ସେଠି ଭାଇରସ୍ ଟା ପୁରା ବ୍ୟାପିଗଲା। ତାଙ୍କ ଦେଶରେ ତ ଛାଡ ଯାହା ଜେତିକ ଲୋକ ମାନେ ଏଠି ସଂକ୍ରମିତ ହେଇକି ମଲେ। ସେଇଟା ଆମ ଦେଶକୁ ଅଧିକ ମାନେ ଭାରତ ଦେଶକୁ ଅଧିକ ଉପରେ ବ୍ୟାପିଲା। ଆମ ଦେଶରେ ବି କହିଲା ପରିକା କେତେ ହଜାର ହଜାର ଲୋକ ମରିଛନ୍ତି ଏଇ। ଇଏ ଲାଗି କରୋନା ଲାଗି।
ଭାଇ ଚୀନ ହେଇଗଲା ଭାରତ ଆମେରିକା ଏମିତି ବହୁତ ସାରା ରା ଦେଶ ର ଲୋ ଲୋକ ସଂକ୍ରମିତ ହୋଇଥିଲେ।
ହୁଁ ହୁଁ।
ତାପରେ ବି ଏଇଟା ଗୋଟେ ସଂକ୍ରମିତ ରୋଗ ହୋଇଥିବାରୁ। ମାନେ ନିଶ୍ୱାସ ପ୍ରଶ୍ଵାସ ନେଲା ବେଳେ ଛିଙ୍କିଲେ କାହାକୁ ମାନେ ଏମିତି ଅ ମାନେ। ସ୍ପର୍ଶ କଲେ ନହେଲେ ନାଇଁ ବିଭିନ୍ନ ପ୍ରକାର ଆମର ରୋଗ ହେଇଗଲା ଯେମିତି କିି ଜ୍ଵର କାଶ। ଏସବୁ ଦ୍ଵାରା ମାନେ ବ୍ୟାପି ଥାଏ ନା।
ହଁ ତ କୁହନ୍ତି ବି ଏରା ମାନେ। ଅଧିକାଂଶ ବୃଦ୍ଧ ଲୋକ ଏଇଠି ଛୋଟ ଛୁଆ। ସେମାନଙ୍କୁ ଅଧିକ ବ୍ୟାପେ କାହିଁକି ନା ସେମାନେ ଅଧିକ ଟି। କେ ମାନେ ମଇଳା ଜାଗାରେ ଖେଳନ୍ତି ନା ଛୋଟ ପିଲ ଏଇଠି ଆମେ ଛୋଟ ପିଲାଙ୍କୁ ସମ୍ଭାଳିକି ରଖି ପାରିବା କି। ସେ ଯାହା ହେଲେ ବି ଟିକେ ଧୂଳି ମ ମାଟି ରେ ଖେଳିବି ତ ନିହାତି ନା। ଆଉ ତାଙ୍କ ହାତ କଣ ବାରମ୍ବାର ଧୁଆଇବାକୁ ପଡୁଛି କି ସେତେ ବେଳେ। ଯେତେ ବେଳେ ମାନେ ସେତେବେଳେ ଖେଳିଲା ଆସିଲା ବୁଢା ବୁଢୀ ଲୋକମାନେ ସେମାନଙ୍କର ବି ସେମିତି। ସେମାନେ ଏଇଠି କଣ ଖାଇଲେ ପିଇଲେ ଏପଟେ ସେପଟ ହେଲେ ଆଉ କୋଉଠି ମାନେ କ କୋଉଠି ବସିକି ଆସିବେ ପୁଣି ସେଇ ଘରେ ହିଁ ରହିବେ ତାଙ୍କୁ ଆଉ ସେଥିପାଇଁ କୁହନ୍ତି ଅଧିକ ହୁଏ ବୃଦ୍ଧ ଲୋକ। ଲୋକ ମାନେ ଅଧିକ ଛୋଟ ପିଲାଙ୍କ ଭଳିିକା ହୁଅନ୍ତି ନା।
ଆରେ କଣ ହୁଏ କହିଲ ଯେତିକି ଯୁବକ ଗୋଷ୍ଠୀର ଲୋକ ଅଛନ୍ତି। ସେମାନେ କଣ ଅ କାମ ହକା କରୁଛନ୍ତି ସେମିତି ଶାରୀରିକ ପରିଶ୍ରମ କରୁଛନ୍ତି। ସେଥିପାଇଁ ସେମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଟିକେ କ ଅଧିକ ଥାଏ। କିନ୍ତୁ ଛୋଟ ଛୁଆ ହେଇଗଲା ତାପରେ ଗର୍ଭବତୀ ସ୍ତ୍ରୀ ଲୋକ ହେଇଗଲା। ତାପରେ ବୃଦ୍ଧ ବ୍ୟକ୍ତି ଏମାନଙ୍କ ଶରୀରରେ କଣ ରୋଗ ପ୍ରତିରୋଧକ ଶକ୍ତି ଏତେ କଣ ମାନେ ପୁରା ବଢିଆ ସେ ଥାଏକି। ତ ସେଥିପାଇଁ ଏମିତିକା ରୋଗ ଗୁଡା ସେମାନଙ୍କୁ ସଂକ୍ରମିତ ହବାର ସମ୍ଭାବନା ଅଧିକ ଥାଏ।
ହୁଁ।
ଆଉ କିଛି ଜାଣିଛ କି କୋଭିଡ ନାଇଣ୍ଟିନ ବିଷୟରେ।
ହଁ କୋଭିଡ ନାଇଣ୍ଟିନ ତ କହିଲା ବେଳେ ସେଇଟା ଗୋଟେ ସଂକ୍ରମିତକ ରୋଗ ନା। ହୁଁ ମନେ କର ଏଠି ଜ୍ୱର ହେଲା କାଶ ହେଲା ଲୋକମାନେ କହିଛନ୍ତି ତାଙ୍କୁ କ୍ୱାରେଣ୍ଟାଇନ ରେ ରଖ। ଖିବେ ମାନେ ବାହାରେ ବି ଏଠି ରହୁଛନ୍ତି କେତେ ଲୋକ ଯାହା ହେଲେ ବି ନିଜ ପରିବାରର ଏଇଠି ଅଧିକାଂଶ ଲୋକ। ଲୋକ ବାହାରି ଯାଇକି କାମ କରୁଛନ୍ତି। ସେମାନେ ସେଇ ସମୟରେ ଗମେଣ୍ଟ କହିଲା କି ଆଉ। ଭାରତରେ ଯେତିକି ଯାକ ଲୋକ ଅଛନ୍ତି ସେମାନେ ଅଲଗା ରୁହ। ଆଉ ଆମେ ତାଙ୍କୁ ଆଣିବାକୁ ଏମିତି କଣ ଗୋଟେ ବ୍ୟବସ୍ଥା କରିବୁ ଆଉ ତାପରେ ସେ ଯେତେବେଳେ କହିଲା ଆଉ ଆମେ ସେମାନଙ୍କ ପାଇଁ ଯାନ ପଠେଇଛୁ ରେଳ ପଠେଇଛୁ ଆସିବା ପାଇଁ। ସେ ଲୋକମାନେ ବାହାରିକି ଆସିଥିଲେ କିନ୍ତୁ କ ସେ କହିଲେ କି ସରକାର କଣ କହିଲେ ଆଜ୍ଞା ଆଉ ସରକାର କହିଲେ ସରି ହଁ ଆଉ ଆସିବ ତ ତମ ଗାଁ ର ଯୋଉ ସ୍କୁଲ ହଉ କି କୋଉ ମାନେ ଘର ମନ୍ଦିର ପରୀକା ଘର। ସେ ଘରେ ଯାଇକି ତମେ କ୍ୱାରେଣ୍ଟାଇନ ରେ ରହିବ ବାର ଦିନ କି ତେର ଦିନ ଏମିତି ରହିବ।
ତାପରେ ବି ଏଇଟା ଗୋଟେ ସଂକ୍ରାମକ ରୋଗ ହେଇଥିବାରୁ ମାନେ ବୃଦ୍ଧା ବ୍ୟକ୍ତି ତାପରେ ହୃଦ୍ରରୋ ମାନେ ହୃଦରୋଗ ଯୋଉଁମାନଙ୍କର ଥାଏ। ତାପରେ ଯୋଉମାନଙ୍କର ମଧୁମେହ ଥାଏ କିମ୍ବା ଫୁସ୍ଫୁସ୍ ଜନିତ ବିଭିନ୍ନ ପ୍ରକାର ରୋଗ ଥାଏ।
ଅଧିକ ରୋଗ ଯାହାର ସେମାନଙ୍କୁ କୁହନ୍ତି ଅଧିକ ହୁଏ ସେଥିଲାଗି କହୁଛନ୍ତି ଏମାନଙ୍କର ମାସ୍କ ପିନ୍ଧିବ ଅଧିକରୁୁ ଅଧିକ ହାତକୁ ସାନିଟାଇଜ କରିବ ମାନେ ଯେତେ ସଫ ତୁ ସଫା ଦେହ ହାତ ସଫା ରଖିବ ସେତେ ଭଲ। ଆଉ ମନେକର ଗୋଟେ ମଣିଷ ଠୁ ଆଉ ଗୋଟେ ମଣିଷ ଏମିତି ଗୋଟେ ମିଟର ଦୂରରେ ରହିବ। ତାହେଲେ ଟିକେ ଡିଷ୍ଟାନ୍ସ ରଖିକି କଥାବାର୍ତ୍ତା ହବ। ଆଉ କାଶ ଛିଙ୍କ ହେଲେ ସାଙ୍ଗେ ସାଙ୍ଗେ ମେଡିସିନ ନବା। ଏମିତି ସବୁ କୁହନ୍ତି ସେତେବେଳେ ଆଉ। ଅଧିକ ମାନେ ଅଧିକରୁୁ ଅଧିକ ହେଲେ ଆଉ କଣ କରିବ ହେଲେ ରୋଗ।
ହଁ ଯାଇକି ଡକ୍ଟରଙ୍କ ଡାକ୍ତରଖାନାକୁ ଯାଇକି ଡାକ୍ତରଙ୍କୁ ଦେଖେଇବ।
ହୁଁ।
ଆଚ୍ଛା ମାନେ ଯୋଉ ଯେହେତୁ ଏଇଟା ଗୋଟେ କୋରୋନା ଭାଇରସ। ତା ପାଇଁ କିଛି ଟିକା‌ ହେକା ବାହାରି ଥିଲା କି ନାଇଁ?
ବାହାରିଥିଲା ନା ମାନେ ରୋଗଟା ଯେହେତୁ ଟୀକା ତ ଟୀକା ହୋଉ କି ମେଡିସିନ ବାହାରିବ ନା ନିହାତି।
ହୁଁ ଆଚ୍ଛା ଶୁଣିଲ ଯେହେତୁ ଏଇ
ହୁଁ।
ଗୋଟେ ଚାହିଁନଥିଲା। ତ ସେଇଟା କଣ କହିଲ ଗୋଟେ ମନୁଷ୍ୟକୃତ ମାନେ ଭାଇରସ ଟା। ତ ଯାହା ଯେହେତୁ ମାନେ ବୈଜ୍ଞାନିକ ଅନୁସାରେ। ମନେକର ଗୋଟେ ପ୍ରାକୃତିକ ଗୋଟେ ଭାଇରଗଷ୍ଟ ହେଲା ସେଟା କଣ ଆପେ ଆପେ ବାହାରିଯିବ। କିନ୍ତୁ ମନୁ ସ୍ୟ କୃତ ହେଇଥିଲେ ଭାଇରସ ଟା ତାର ମାନେ ତାକୁ ମାରିବାର ଯୋଉ ମେଡିସିନ ଟା ଔଷଧ ସେଇଟା ତ ବହୁତ କଷ୍ଟ।।, ମାନେ ମିଳିବା କଷ୍ଟ ନା।
ହଁ।
ତ ଟୀକା ବହୁତ କଷ୍ଟରେ ମିଳିଥିବ ନା କିନ୍ତୁ ଯାହା ହଉ।
କେତେ କହିଲା ବେଳେ ଦୁଇ ହଜାର ଉଣେଇଶ ରେ ପ୍ରଥମରୁ ଏଇଟା ଆରମ୍ଭ ହେଲା। ଦୁଇ ହଜାର କୋଡିଏରେ କୋଡିଏ ଅଧା ହେଇଗଲା ଏଇଟା ଶେଷ ହବା ପାଇଁ। କେତେ ଲୋକ ମଲେ କହିଲା ବେଳେ ହଜାର ଦି ହଜାର ଏମତି ଅଧିକ ଲୋକ।
ହୁଁ ତାପରେ ବି ଏଇ ଯୋଉ କୋଭିଡ ନାଇଣ୍ଟିନ ଯୋଉ ଆମକୁ ଟିକା ମାନେ ଦିଥର ପ୍ରାୟତଃ ଦିଆହଇଥିଲା ନା?
ହଁ ହଁ ଦିଥର।
ତି ହଁ ତ ସେଇଟା ଆମ ଦେହକୁ ଯେତେବେଳେ ଗଲା ସେଇଟା କଣ ରୋଗ ପ୍ରତିରୋଧକ ଶକ୍ତି ତି କୁୁ ଆମ ଦେହରେ ବଳେଇଲା ମାନେ ଯାହା ଫଳରେ କି ତି ଅସୁସ୍ଥତା ତାପରେ ମାନେ ଜଟିଳତା ଏଇଟା ସବୁ କମେଇବାରେ ଟିକେ ସାହାଯ୍ୟ କଲା।
ହଁ।
ଦେହ ଦେହ ଭିତରୁ ଷ୍ଟ୍ରଙ୍ଗ ମାନେ ହେଲା ତାପରେ ବି ବିଭିନ୍ନ ପ୍ରକାର ଆମେ ପନିପରିବା ଯେହ ତୁ ଗାଁ ରେ ରହୁଛେ ପନିପରିବା ବିଭିନ୍ନ ଖାଇବା ଦ୍ଵାରା ଆମ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଭଲ ହେଲା।
ହୁଁ।
ତ ଯୋଉ ଟୀକା ଦବା ଫଳରେ ସେଇଟା ଆମ ଦେହରେ ବହୁତ ଭଲ ଭାବରେ କାମ କଲା।
ହଁ। ନାଇଁ ଆ ଏବେ ବି କୁହନ୍ତି କି ଯୋଉ କରୋନା ଭାଇରସ ଟା ସେଟା ଆଗରୁ ବି ଆସିଥିଲା କୋଉ ବର୍ଷରେ ଥରେ। କିନ୍ତୁ ଉଣେଇଶହ ଏମତି କେତେ ଗୋଟେ ମସିହା ଅଛି ସେ ମସିହାରେ ବି ଆସିଥିଲା ଏଇ କରୋନା ଭାଇରସ ଟା।
ହୁଁ ହୁଁ ଏମିତି ବିଭିନ୍ନ ପ୍ରକାର ରୋଗ ଅଛି।
ହଁ ବହୁ ଏବେ ତ କହିଲା ଭାରି ଯଦି ଗୋଟେ ମଣିଷକୁ ଏଇ କି ମାନେ ମେଡ଼ିକାଲରେ ଏମିତି ଟିକେ ଯାଇକି ଟିକେ ସ୍କାନ୍ କରିକି ଆଣିବୁ ହରି ତାର ଯଦି ମାନେ ହେଇ ରିପୋର୍ଟ ଟା ଦେଖେଇଦବୁ ମାନେ ଡାକ୍ତରଙ୍କୁ ଦେଖେଇଦବା ତାର କେତେ ରୋଗ ଥିବ ତୁମେ ମାନେ କହିବି ପାରିବନି ଏତେ ରୋଗ ହେଇ ଲୋକଟା ଦେହରେ ଥିବଯେ।
ଓହୋ ଏମିତି। ତାପରେ ବି କୋରୋନା ଭାଇରସ ବ୍ୟତୀତ ଆହୁରି ବିଭିନ୍ନ ପ୍ରକାର ରୋଗ ଯେମିତିକି ବସନ୍ତ ରୋଗ ଗୋଟେ ବ୍ୟାପି ନଥିଲା? ବସନ୍ତ ହେଇଗଲା ହ ହଇଜା ରୋଗ ଆଗରୁ ବାପେ।
ହଁ। ଉ ଉଁ କ ବସନ୍ତ ରୋଗ କଂ କହିଲ ଯୋଉ ମାନେ ଘା ହେଇଯିବ ଅଁ ଗାଁ ଗହଳିରେ ସେଗୁଡ଼ା କଂ କହିଲ ଠାକୁର ବୋଲି କୁହନ୍ତି।
ହୁଁ ତାପରେ ବି ଦେଖିବ ହଁ ତାପରେ ବି ଦେଖିବ ଗାଁ ଗାଁ ଗହଳିରେ ପ୍ରାୟତଃ ଏଇ ବସନ୍ତ ରୋଗ ହବା ହେକା ହେଲେ ବିଭିନ୍ନ ପ୍ର କାର ନିୟମ ତାର ଥାଏ ନା ଏମିତି ଏମତି ଏରା କରିବ ସେରା କରିବନି। ତାପରେ ଦେଖିବ ଅ ଗୋଟେ ଗୋଟେ ଲୋକ ହଁ ମାନେ ମା ତାକୁ କଣ ଡାକ୍ତ ର ଙ୍କୁ ଦେଖେଇକି ଦବା କଥା ଔଷଧ କଣ ସେମାନେ ଯାଇକି ଝାଡ଼ ଫୁକ କରନ୍ତି ଯାହା ଫଳରେ କି ସେଟା ଭଲ ହବା ବଦଳରେ ଆହୁରି ବଢ଼େ।
ହଁ ସେ ବା କୁହନ୍ତି ଏ ମାନଙ୍କର ଏଠି ଲୋକ ଟେ ଲୋକ କ ଆମ ଗାଁ ରେ ଠାକୁର ହେଲା ଏଠି କହୁଛନ୍ତି ତାକୁ କଣ କରନ୍ତି ସାତ ଦିନ ଯାଏ ଅଲଗା ରଖ ଖନ୍ତି ତା ପାଇଁ ସେଜ ଅଲଗା ହୁଏ ତାପରେ ସେ ଯଦି କଣ ଖାଇବାକୁ ଇଛା କରେ ତାକୁ ସାଙ୍ଗେ ସାଙ୍ଗେ ଆଣିକି ଦିଆ ହୁଏ ସେ ଯାହା ବିି ଇଚ୍ଛା କରିବ ତାକୁ ତାପରେ ସେ ସନ୍ଧ୍ୟା ହେଲେ କନ୍ କୁହନ୍ତି ଦେହ ତାର ପୀଡ଼ା ହୁଏ ଯୋଉ ଘା ବସନ୍ତ ରୋଗ ହୋଇଥିବ ନା ତାକୁ ଏଇଟା ବସ୍ ସନ୍ତ ଧରିଥିବ ଠାକୁର କୁହନ୍ତି ସେଟା ଏଁ ଯଦି ସେଇଟାକୁ ମାନେ ପୀଡ଼ା ହବ ସନ୍ଧ୍ୟା ବେଳେ ଯୌ ଲିମ୍ବ ପତ୍ର ତାକୁ ସେଥିରେ ଆଣିକି ଧୁପ୍ ପ ଝାଡ଼ୁ ମରା ହୁଏ ତାହେଲେ ତାର ଟିକେ ଭଲ ଲାଗିବ କୁହନ୍ତି।
ହଁ ଆରେ ଏଇ ଯୋଉ ନିମ୍ବ ନି ନିମ୍ବ ପତ୍ର ଟା ଯୋଉ ନୁହଁ କି ସେଇଟା ପୁରା ମାନେ ଏ ଆ ମାନେ ଆମ ଇଏରେ ନାଇଁ କି ମାନେକର ଏମିତି ମନେକର କାଛୁ କୁଣ୍ଡିଆ ହେଲା ତ ନିମ୍ବ ଟା କଣ ପିତା ଥାଏ ଆଉ ପିତ୍ତଟା ଏମି ପିତାଟା ଦେହକୁ ଗଲେ ରୋ ଏ ଯୋଉ ଯେତିକି ବି ଆମ ଦେହରେ ସେ ଯୋଉ ଜୀବାଣୁ ହକା ନାହାନ୍ତି ସେମାନ ଙ୍କୁ ବିନାଶ କରିବାରେ ସାହାଯ୍ୟ କଲେ ତ ସେଥିପାଇଁ ଯୋଉ ଉଁ ଉଁ ମାନେ ଲିମ୍ବ ଜୁ ଧୂଆଁ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ନା।
ହଁ ହଁ। ତାପରେ ତ ଅ ହ ସେ ତ ଲିମ୍ବ ଝାଡ଼ନ୍ତି ସାତ ଦିନ ପରେ ତାକୁ ସେଇ ଯାହାକୁ ବି ବସନ୍ତ ହେଇଥିବ ତାକୁ ହେଇ ହଳଦୀ ପାଣିରେ କଣ ଗାଧାନ୍ତି ତାପରେ ସେମତି ସେମିତି ହୁଏ ତାପରେ କୁହନ୍ତି ଘା ଏମିତି ସୁଖି ଯାଏ ତାର ସେ ଆ ମେଡ଼ିକାଲ୍ ସେଥିପାଇଁ ଯାଆନ୍ତିନି ହେଥିପାଇଁ ଲୋକମାନେ ମେଡ଼ିକାଲ ଲି ଯାଉନାହାନ୍ତି କିନ୍ତୁ ଝାଡ଼ା ଫୁଙ୍କା କରି ରଖୁଛନ୍ତି।
ହଁ। ଏ ସେ ଯାହା ବିି ହଉ ଯଦି ଆମେ ନିଜକୁ ସେମିତି ମାନେ ଏ ପନିପରିବା ଖାଇବା ତା ବାଦେ ସବୁଦିନ ଯୋଗ କରିବା ବ୍ୟାୟାମ କରିବା ତାପରେ ସୁସ୍ଥ ପରିବେଶରେ ରହିବା ତାହେଲେ ଆମେ ସବୁ ରୋଗକୁ। ବାଦ୍ ଦେଇ ପାରିବା ମାନେ ଆମ ଦେହରେ ସେତିକି ପା ମାନେ କ୍ଷମତା ରହିବ କି ଗୋଟେ ରୋଗକୁ ଆମେ ତା ସହିତ ଲଢି ପାରିବା।
ହଁ। କଣ କରିବା ଏବେ ତ ସେମିତି ହେଇଗଲାଣି ରୋଗ।
ହଁ ହଉ ଧନ୍ୟବାଦ ମୋ ସହିତ ଏ ସବୁ ବିଷୟରେ କଥା ହେଇଥିବାରୁ।
ଓ ହଉ ମୁଁ ରଖୁଛି ତାହେଲେ।
ହଁ।